ହ୍ୟାଲୋ ଭାଇ ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ। କେମିତି ଅଛନ୍ତି ଘରେ ପରିବାର ସହ କେମିତି ଅଛନ୍ତି?
ହଁ ଭାଇ ସବୁ ଘରେ ବି ଜଗନ୍ନାଥଙ୍କ କୃପାରେ ସବୁ ଭଲ ଅଛନ୍ତି। ମୁଁ ଭଲ ଅଛି। ଆଉ କଣ ପାଇଁ କହିଲ ବହୁତ ଦିନ ପରେ ତମକୁ କଲ ଟା ଲେଗେଇଲି କଲ ଲଗାଇବାର କାରଣ ଗୋଟେ ଅଛି କଣ ଜାଣିଛ।
କଣ
ମୁଁ ପରିବାର ସହିତ ମୁଁ ଟିକେ ଭାବୁଛି ଭଦ୍ରକରୁ ସିଧା ଆମେ ଗୋଟେ ଗାଡିଟେ ବୁକ କରିକିି ଆମେ ଟିକେ ଗଞ୍ଜାମ ଆଡେ ଟିକେ ଡାଇରେକ୍ଟଲି ଆସିଥାନ୍ତୁ ଟିକେ ବୁଲାବୁଲି କରିଥାନ୍ତୁ ଯେହେତୁ ଆମେ ସେବେ ଗଞ୍ଜାମ ସାଇଡ କେବେ ଯାଇନୁ ତ ଭାବୁଥିଲି ସେଥିପାଇଁ ତମେ ଆ ସୈତ ବିଭିନ ହେଲା କଥା ହେଏନି। ତାପରେ ତମକୁ ଟିକେ ପଚାର ଦେଲେ ବି ତମେ ବି ଆମକୁ ଟିକେ ଭଲସେ ମାନେ ଆପଣ କହିଲେ ବୁଝେଇ ପାରିବ କି କ ଏରିଆ ଯାଇ ହବ କେମିତି ଗୋଟେ କି ଦି ଦିନ ପ୍ଲାନ୍ କଲେ ହବ କି ଯଦି ପ୍ଲାନ୍ ଆମେ କର ରାତି ଦା ରାତି କୋହୁଠ ଭ ହବ ସେ ଅନୁସାରେ କଣ କହିଲ ଯଦି ଆମେ ଭାବୁଛୁ ଯିବା ପାଇଁ ତାହେଲେ ସେ ଅନୁସାରେ କୋଉଠି ରାତି ରହିଲେ ଚାକିରେ ଦଗରୁ ଅଧିକ ଜାଗା ଦେଖି ହବ। ତ ସେଥିପାଇଁ ଭାବି ତମକୁ ପଚାରିଦବି ସେ ବାହାନାରେ ଟିକେ କଥାବାର୍ତ୍ତା ବି ହେଇଯିବ। ଆଉ ଟିକେ କହିବ କି ଭାଇ ମାନେ କୋଉ ଟାଇମ ରେ ଆସିବା ଟା ଠିକ ରହିବ ଆଉ କୋଉ ଏରିଆ ଅଛି ସେ ଏରିଆରେ ବୁଲାବୁଲି କରିବା ପାଇଁ
ହ ଆପଣ ଏହି ମାସଟା ଯାଉ ରଥଯାତ୍ରା ସରିଲା ପରେ ଆସନ୍ତୁ କାହିଁକି ନା ବର୍ଷା ବଷା କମ ଥିବ। ଏବଂ ଏପଟେ ମା ତାରତାଳୀଙ୍କ ମନ୍ଦିର ଭାରି ପ୍ରସିଦ୍ଧ ମନ୍ଦିର ଯିବେ ଦର୍ଶନ କରିବେ। ତାପରେ ତପ୍ତ ପାଣି ଯିବେ ଗାଧୁ ପାଦ କରିବେ ଗରମ ପାଣି ସେଇଠୁ ବାରେ ଏକ ପ୍ରସିଦ୍ଧ। ତାପରେ ଓଡିଶାର ଆମେ ଜିରାଙ୍ଗ ଯିବେ। ଏଇଟା ଆଉ ଏକ ଜିଲ୍ଲା। ର ବହୁତ ପ୍ରସିଦ୍ଧ ବୁଦ୍ଧଙ୍କ ଜାଗା ଯାହା ଗଞ୍ଜାମ ର ଅନେକ ସାରା ଅ ଲୋକପଳ ର ଜାଗା ଅଛି। ତାକୁ ବି ମୁଁ ଜଣେ ଜଣେଇ ଦେବି। ଏବଂ ଏକ ରେଏ ଆମର ଗା ଟା ବହୁତ ମନ୍ଦିର ମାଣିଲି ସହର ବହୁତ ସାରା ମନ୍ଦିର ଅଛି ଦେଖିବେ। ଗୋଟେ ଝରଣା ଅଛି ମାଙ୍କଡିଡିଆ ଅଛି। ଅ କଣ୍ଡା ଅଛି ବୋଲି କ ଜ ଆପଣ କେବେ ଯାଇନଥିବେ ବହୁତ ପ୍ରସିଦ୍ଧ ଜାଗା ବହୁତ ଗହଳି ହୁଏ। ଶୀତ ଦିନେ ଆସିବେ ଆମ ଦେଖିବେ ଏକ ଭୀଷଣ ମୁଁ କଣ ଗହଳି। ପିକନିକ୍ ସ୍ପଟ ଗୋଟେ ଗୋଟେ ଏବଂ ମା କାଳୁଆଙ୍କ ମନ୍ଦର ଯିବେ ପାହାଡ ଉପରେ ବହୁତ ସୁନ୍ଦର। ତାପରେ ମା ନିଜ ବାଙ୍କେଶ୍ଵରୀ। ଏକ ପୀଠ ଏକ ଶକ୍ତି ପୀଠ ଯିଏ ବି ଏକ ଅନ୍ୟ। ସେଇଠି ବି ବହୁତ ଲୋକ ଗହଳି ହୁଅନ୍ତି ପୂଜା ପାଠ ତନ୍ତ୍ର। ସାଧନା ଏମିତି ଚାଲେ ଆଉ ଏବଂ ଆମର ଏପଟେ ଆପଣ ଜାଣିଛନ୍ତି ଖାଦ୍ୟ ବହୁତ ପ୍ରସିଦ୍ଧ। ଆପଣ ଆସନ୍ତୁ ଦେଖିବେ ଜଳଖିଆ ରୁ ଧରି ଅ ଖରାବେଳ ଖାଇବା ରାତି ଖାଇବା ସବୁ ପ୍ରକାର ଖାଦ୍ୟ ବହୁତ ସୁଲଭ ମୂଲ୍ୟରେ ମିଳେ। ଦରଦାମ ବୁଦ୍ଧିରେ ବି ତାର ଅଛି ଟିକେ ଅଧିକା ଦରଦାମ। ଚଳିବ ବି ବହୁତ ତାର ସ୍ଵାଦ ଭାରି ସୁନ୍ଦର, ଆପଣ ସେପଟେ କଣ ସବୁ ଖାଇବା ପ୍ରସିଦ୍ଧ?
ଏପଡେ ଭାଇ ଖାଇବା ପ୍ରସିଦ୍ଧ ମାନେ କଣ ଦୁଇଟା ଜିନିଷ ଆମର ଏପଟ ଭଦ୍ରକ ସାଇଡ ଟିକେ ପ୍ରସିଦ୍ଧ ଗୋଟେ ହେଲା ତମର ଛେନା ମୁଡିକି। ଛେନା ମୁଡିକି ମାନେ କଣ କହିଲ ଆମର ପୁରା ସୁଧ ଯୋଉ ଗାଈ ଛେନାରୁ କ୍ଷୀର ଛେନାରୁ ପୁରା ଆଇଲା। ପନିରରୁ ଏଇଟା ପୁରା ବନିଥାଏ। ଆଉ ପୁରା ମିଠା ଟିକେ ରହିଥାଏ ବେଶୀ ମିଠା ବି ନଥାଏ ସେଥିପାଇଁ କି ବହୁତ ସାରା ଲୋକ କ ଆକୁ ପସନ୍ଦ କରନ୍ତି, ପୁରା ବେଶୀ ମିଠା ହେଇଗଲେ କି ଯୋଉ ଡାଇବେଟିସ ଲୋକମାନେ ଖାଇ ପାରନ୍ତିନି କିନ୍ତୁ ଏଇଟା କିଏ କୋଉ ମିଠାରେ ବି ବନାନ୍ତି ବହୁତ ଭଲ ଲାଗେ ଆଉ ଗୋଟେ ତମର ପାହାଳ ଲଡୁ? ତ ଏଇ ପ୍ରାୟ ଦୁଇ ତିନିଟା ଜିନିଷ ନହେଲେ ଭଦ୍ରକ ଏପଟେ ଖାଇବାର ହୁଏ ଏ ଅଧିକ ନଥାଏ ଯେମିତି ପଶ୍ଚିମ ଓଡିଶାରେ ହେଲା କି ମାନେ ଆମର ଦକ୍ଷିଣ ଓଡିଶାରେ ଯେମିତି ଖାଇବାର ଟିକେ ମାନେ କଣ କହିଲ ବହୁତ ସାରା। ଇଏ ରହିଥାଏ ଖାଇବାର ମାନେ ସୁବିଧା ରହିଥାଏ ଏପଟେ ସାଇଡ ଏପଟେ ଏତେ ଅଧିକା ସୁବିଧା ନାହିଁ। ଆଛା ଆଉ ଗୋଟେ କଥା କଣ କହିଲ ଭାଇ? ମୁଁ ୟୁଟ୍ୟୁବ ରେ ବି ଦେଖୁଥିଲି କାହିଁଯେ ତମ ସହିତ ତ କଥା ହେବି ବୋଲି ମୁଁ ଆଗରୁ ଭାବିଥିଲି। ଗଞ୍ଜାମ ଯିବା ପୂର୍ବରୁ କିନ୍ତୁ ୟୁଟ୍ୟୁବ ରେ ବି ମୁଁ ଦେଖୁଥିଲି ସିଏ ସେଠି ମତେ ଗୁଡାଏ ଉପାୟ ଦଉଥିଲା ସେ କଣ କହୁଥିଲା କହିଲ ଯଦି ଗଞ୍ଜାମକୁ ଆମେ ମାନେ ଗଞ୍ଜାମ ସହିତ ତମେ ଯେମିତି କହିଲ ସେ ଯୋଉ କଣ ବୁଦ୍ଧ ଜାଗା ଟା ଜିରାଙ୍ଗ ବୋଲି ଆମେ ତ ଯାଇନୁ କେବେ କିନ୍ତୁ ସେଇଟା ଗଜପତିରେ ଯୋଉ ଅଛି ସେ ୟୁଟ୍ୟୁବ ରେ ବି ସେଇଟା ହିଁ କହୁଥିଲା କି ଯଦି ଦି ଦିନିଆ ମାନେ ଯୋଜନା କରିକି ଯଦି ଯାଉଛୁ ତାହେଲେ ଆରାମସେ ଆମେ ପୁରା ସାରିପାରିବୁ ତାହେଲେ ପାଞ୍ଚରୁ ଦଶଟା ଜାଗା। ଆରାମସେ ସେଠି ଆମେ ବୁଲି ପାରିବୁ, ମୁଁ ସେଇଟା ଟିକେ କହୁଛି ଯଦି ତମେ ଶୁଣିବ? କଣ କହିଲ ସେ ପ୍ରଥମେ କହିଲା କି ଗୋଟେ ଗାଡି ଭଡା କରିକି ତମେ ଫଳ ପ୍ରଥମେ ପହଞ୍ଚିଯିବ ବ୍ରହ୍ମପୁର ବୁଝିଲ? ତ ବ୍ରହ୍ମପୁର ପହଞ୍ଚିଲା ପରେ ବ୍ରହ୍ମପୁର ପାଖାପାଖି ଯେତିକି ସବୁ ଜାଗା ଅଛି। ସେଇଟା ସିଏ ସାରିଦବ କାଲି ସେ ଭିଡିଓ ଟାରେ ସେ କହୁଥିଲା? ତାକୁ ଦୁଇଟା ପ୍ରୋଟାରର ଏଇ ଯୋଉ ଜିନିଷ ଟା ମାନେ ଏଇ ଯୋଉ ଅ ଟୁର ଟାକୁ ସାରି ହବ, ଗୋଟେ ହେଲା ଗୋଟେ ସମୁଦ୍ର ପାଖରେ ଗୋଟେ। ଆଉ ଗୋଟେ ହେଲା ପାହାଡ ପାଖରେ। ତ ୟାଠୁ ଆଉ ଭଲ ମାନେ ସୁବିଧା ଆଉ କିଛି ନାହିଁ ତ ସେ କହିଲା କି ପ୍ରଥମ ଦିନ ବ୍ରହ୍ମପୁରରେ ପହଞ୍ଚି କି ବ୍ରହ୍ମପୁରରେ ଗୋଟେ ହୋଟେଲ ରୁମ ଟେ ନେଇଯିବ। ହୋଟେଲ ରୁମଟେ ନେଇକି ସେ ପାଖାପାଖି ଯେମିତି ତମେ କହିଲ ତାରା ତାରିଣୀ ହେଲା। ତାପରେ ତମର ସେ ଟାମ୍ପରା ହ୍ରଦ ଗୋଟେ ଅଛି ସେଇଟା ପୁରା ଜାତୀୟ ରାଜପଥ ପାଖରେ ହିଁ ଅଛି ତାପରେ ତମର ଗୋପାଳପୁର ବିଚ ହେଲା, ତାପରେ ତମର ସୋନାପୁର ବୋଲି ଗୋଟେ ଗୋଟେ ଭାଇରାଲ ଚାଲିଛି ୟୁଟ୍ୟୁବ ରେ ବହୁତ ସାରା ଲୋକ ଭିଡିଓ ପକଉଛନ୍ତି। ସେଇଟା ବି ଟିକେ ଦେଖିବାକୁ ମୋର ଭାରି ଇଚ୍ଛା ତୋ ସୋନାପୁର ବିଚ ହେଇଗଲା। ତ ତାପରେ ବାଳକୁମାରୀ ହେଇଗଲା, ତ ଏଇ ବ୍ରହ୍ମପୁର ପାଖାପାଖି ଯେତିକି ଅଛି ଆମେ ଭାବୁଛ କି ବ୍ରହ୍ମପୁର ଗୋଟେ ଗୋଟେ ଆମେ ରୁମ ନେଇଚୁ ପ୍ରଥମ ଦିନଟା ସେଠି ରେଷ୍ଟ ନେଇକି ଏଇ ଯୋଉ ପାଞ୍ଚରୁ ଛଅଟା ଜାଗା ସେପଟେ ବୁଲିଦବୁ। ବୁଲିଲା ପଅରେ ଆମେ ଭାବୁଚୁ ଆଉଥରେ ପୁଣି ରିଟନ୍ ହେଇଯିବ ବ୍ରହ୍ମପୁରକୁ। ବ୍ରହ୍ମପୁର ରୁ ଜିନିଷ ନେଇକି ବ୍ରହ୍ମପୁରରୁ ସେଇଟୁ ଆମେ ଭାବୁଚୁ ଗାଡି ନେଇକି ପଳେଇବୁ ଆମେ ପାହାଡ଼ ସାଇଟ। ପାହାଡ ସାଇଟ୍ ମାନେ କୋଉପଟେ କହିଲ। ଏଇ ଧର ସେ ତପ୍ତ ପାଣି ପାଖରେ ଏଇ ଯୋଉ ଆମର ନାଇଁ ଉଷ୍ଣ ପ୍ରସବଣ ଗୋଟେ ଅଛି। ଗରମ ପାଣି ବାହାରୁଚି ତପ୍ତ ପାଣି ସେଟି ଗମେଣ୍ଟ ର ଗୋଟେ ପାନ୍ଥ ନିବାସ ଅଛି। ତ ସେଠି ଯେଦି ଆମେ ଗାଡିଟାନେଇ ରଖିଦେଲୁ ମାନେ ସେଇଟି ଯଦି ଆମେ ଫ୍ୟାମିଲି ରହିଗଲୁ ତାହେଲେ ସେ ପାଖାପାଖି ଏରିଆ ଗୁଡାଏ ବୁଲି ହବ ଯେମିତି ସିଏବି ଦେଖାଉଥିଲା ସେ ଘୋଡ ଡ୍ୟମ୍ ହେଇଗଲା ତମର ତପ୍ତ ପାଣି ହେଇଗଲା। ତାପରେ ତପ୍ତ ପାଣିରେ ଗୋଟେ ତମର ବଢିଆ ଜିନିଷଟେ ଅଛି ମୁଁ ଜାଣିିନଥିଲି ଏଇ ଯୋଉ କଣ କହିଲ ହରିଣ ମାନଙ୍କୁ ନେଇକି ଯୋଉ ରଖନ୍ତି ମାନେ ଗୋଟେ ବଡର ଜୁଉ ନୁହଁ କିନ୍ତୁ ବହୁତ ସାରା କଳ ହରିଣ ଆଉ ଶୃଗା ଳ ସେଠି ମିଳିବେ। ତ ସେଇଟା ଗୋଟେ ଦେଖିବା ପାଇଁ ବଢିଆ ବଢିଆବି ତାପରେ ସିଆଡୁ ସିଆଡୁ ଯେହେତୁ ଜିରାମ୍ ଗୋଟେ ପାଖ ହେଇଯିବ ତ ଜିରାମ୍ ଗୋଟା ବି ସେଠୁ ଗୋଟିଏ ହେଇଯିବ ତାପରେ ଚନ୍ଦ୍ରଗିରି ହେଇ ତାପରେ ମ ଅଡବା ହେଇ କି ଗଣ୍ଡା ଆଦି ସେ ସବୁ ବି ପ୍ଲାନ୍ କରିହବ ମୁଁ ଭାବୁଥିଲି ସେଇଟା ଟିକେ ଭଲ ରହିବ କି ଦୁଇ ଦିନ ଆମେ ଦେଖିଲୁ ଦୁଇ ଦିନରୁ ପ୍ରଥମ ଦିନ ଟା ସମୁଦ୍ର ପଟ ରହିଥିଲା। ତଳ ଉପର ରହିକି ଆମେ ସେଇଟାକୁ ପୁରା ସାରି ଦେଲୁ। ତାପରେ ଦୁଇ ନମ୍ବର ଦିନ ଆମେ ପଳେଇବୁ ପାହାଡ ପାଖାପାଖି ପାହାଡ଼ ପାଖା ପାଖି ଯେତିକି ସବୁ ଇଏଥିବ ସେ ଜାଗା ସବୁ ଆମେ ବୁଲିକି ସାରଦବୁ। ତମକୁ କଣ ଲାଗୁଚି ଏମିତି ଦି ଦିନ ଗାଡି ଭଡା କରିବା ଟା ଠିକ ହବ ନା ମାନେ ସେଠି ଯାଇକି ଅଟୋଫଟ କରିବା ଟା ଠିକ ହବ ସେଇଟା ଟିକେ ଜା ଯେ ତମେ କହିପାରିଥାନ୍ତ ମାନେ ମୁଁ ଟିକେ ମାନେ ଇଏ ହେଇ ଯାଇଥାନ୍ତେ ଟିକେ ଟେନସନ ଟେ କମି ଯାଇଥାନ୍ତା ମାନେ ଏଥର ମୁଁ ଗାଡି କରିଥାନ୍ତି ଆଛା ନ ହେଲେ କେମିତି ଏଟା ସେଟି ପହଁଚିକି ଅଟ ଫଟ ଯାହା ବି ଟିକେ ଇଏ କରିବାକୁ ପଡ଼ିଥାନ୍ତା ତମକୁ କଣ ଲାଗୁଚି ଗାଡି କରିବାଟା ଠିକ ହବ ନା କଣ।
ହଁ ଆପଣ ଯାହା ବି ଚିନ୍ତା କରିଚନ୍ତି ଆଗରୁ ଗୋଟେ ଗାଡି ବୁକିଂ କରିଦେବେ ତାହେଲେ ବୋହୁତୁ ସୁବିଧା ହବ। କାଁଇକି ନା ଏଇଟି ଆସିକି ଗାଡି କଲେ ଆପଣ ପରିବାର ସ ଆସିବେ ନା ବୋହୁତ ଟିକେ ଅସୁବିଧା ହେଇପାରେ ମୁଁ ଆପଣ ଚିନ୍ତା କରନ୍ତୁନି ମୁଁ ସବୁ ଗାଡି ବ୍ୟବସ୍ଥା ଆପଣଙ୍କ ପାଇଁ ସାହାଯ୍ୟ କ କରିବି ଆଉ ଦୋଳି ଆପଣ ଦେଖିବେ ଯାହା ସବୁ ଠିକ ଏପଟେ ବୋହୁତ ଜାଗା ଅଛି ଆମେମାନେ ବ୍ୟସ୍ତ ବ ଜୀବନରେ ଏତେ ଜାଗା ଯାଇନୁ ତାହେଲେ ବି ଜାଣି ଜାଣିଚୁ ବୋହୁତ ସବୁଆଡେ ଚିହ୍ନା ଅଛି। ହାତ ସବୁଆଡେ ଅଛି ଆପଣ କିଛି ବି ଚିନ୍ତା କରନ୍ତୁନି। ଗାଡି ଫାଡି ସବୁ ବ୍ୟବସ୍ଥା କରିଦବା। ଆଉ ରହିବା ଖାଇବା ସବୁ ପ୍ରକାର ବ୍ୟବସ୍ଥା ଆମର ଅଛି। ଏବଂ ଆପଣ ଆଛି ଏ ବୋହୁତୁ ପରିବାର ସହ ଆଉ ଉଁ ଆପଣ କିଏ କିଏ ସବୁ ଆସିବେ ପରିବାର ସହ।
ଆ ମୁଁ ଭାବୁଥିଲି ମୁଁ ଆସିବି ତାପରେ ବାବା ବୋଉ ଯିବେ ଆଉ ଦି ଭୋଉଣୀ ଯିବେ ଯୋଇଁ ମାନେ ଯିବେ ତ ଆମେ ଯାଇକି ସାତ ଆଠ ଲୋକ ଭାବିଚୁ ସାତ ଆଠ ଲୋକ ମାନେ ଗୋଟେ ଇନୋଭା ଯଦି ଆମେ କଦବୁ ଇନୋଭାରେ ଆରାମସେ ସାତ ଆଠ ଲୋକ ଆରାମସେ ଯାଇପାରିବେ। ତ ଇନୋଭା ଟା କରିଦେଲେ ସୁବିଧା ହେଇଯିବ ପୁରା ଫାମିଲି ଯାଇଚୁ ଯାଇପାରିବୁ ୟା ଫିର୍ ଯଦି ଟି କେ ଆଉ ଜଣେ ଦି ଜଣ ଯଦି କିଏ ମିଶୁଚନ୍ତି ତାହେଲେ ମୁଁ ଭାବୁଚି ଇନୋଭା ବାଦେ ଇନୋଭା ଯଦି ପୁରା ଗୋଟେ ବଡ ଇନୋଭା ନ କରିକି ଗୋଟେ ଏଟିଗା ଆଉ ଗୋଟେ ଛୋଟ ହେଚ୍ ବ୍ୟାକ ଗାଡିଟେ ଗୋଟେ ଯଦି ଆମେ କରିଦବୁ ତାହଲେ ସୁବିଧା ହେଇଯିବ। ଦିଟା ଗାଡି ପୁରା ସବୁ ଫ୍ୟାମିଲି ମେମ୍ବର ଯାଇକି ସେଠି ପହଞ୍ଚିଯିବେ। ସେଇଟା ମୁଁ ଦେଖିବି ମାନେ କୋଉଟା ଉଁ ନା ସୁବିଧା ହବ କୋଉଟା ନାଇ। କାଇଁଲେ ବହୁତ ସାରା ଜିନିଷକୁ ବି ନ ରଖିକି କରିବାକୁ ପଡିବ ନା। ହେଡେ ଏତେ ସାତ ଆଠ ଲୋକ ଦଶ ଲୋକଙ୍କୁ ଯେତେବେଳେ ନେଇକି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଉଚୁ। ସେମାନଙ୍କର ସେମାନେ ସ୍ଵାସ୍ଥ୍ୟ ଉପରେ ବି ନଜର ରଖିବାକୁ ପଡିବ। ଖାଇବା ପିଇବାରୁ ଷ୍ଟାର୍ଟ କରିକି ଗାଡି ତମେ ଯେମିତି କହିଲ କି ସେଠି ଯାଇକି ଗାଡି କରିବା ଟା ଭାରି ଟି କେ ମାନେ କଷ୍ଟକର ହେଇପାରେ। ଏଠୁ ହିଁ ଯଦି ଡାଇରେକ୍ଟଲି ବୁଝି ଦେଇଥିବା। ତାହେଲେ ଆମ ପାଇଁ ସେଇଟା ସୁବିଧା ହବ। କି ଆରାମ ସେ ଏଠୁ ଖର୍ଚ୍ଚ ତ ହବ। ଟଙ୍କାଟେ ଜାଗାରେ ନଏଲେ ତିନି ଟଙ୍କା ଖର୍ଚ୍ଚ ହବ। ଆଉ ବାହାର ଜାଗାକୁ ଯଦି ଆମେ ଯାଉଛୁ ଖ ଚକୁ ଯଦି ଆମେ ଡରିବା ତାହେଲେ ତ ଆଉ ହେଇପାରିବ ନା। ତ ସେଥିପାଇଁ ମୁଁ ଭାବୁଚି କି ସେମିତିଆ କରିବି। ଏଠୁ ହିଁ ଡାଇରେକ୍ଟ ଯଦି କି ମୁଁ ଗୋଟେ ଗାଡି କରିଦେବି। ଆଉ ବେଶୀ ଇ କିଲୋମିଟର ବି ହେଇଯିବ। ବେଶୀ କିଲୋମିଟର ହେଇଗଲେ ସେ ଡ୍ରାଇଭର ସହି ତ ବି କଥା ହେବାକୁ ସୁବିଧା ହବ। କି କି ଗୋଟେ କିଲୋମିଟର ହିସାବରେ କେତେ ଟଙ୍କା ନବ? ଦଶ ଟଙ୍କା କି ବାର ଟଙ୍କା ତାଙ୍କର ଯାହାବି ରେଟ ଅଛି। ଟଙ୍କା ଦି ଟଙ୍କା କମେଇଲେ ବି ଆମକୁ ସୁବିଧା ହେଇଯିବ। ଯହେତୁ ପାଖାପାଖି ମୁଁ ଯେ ଯଦି ଗଞ୍ଜାମ ଯାଇକି ଆସୁଛି ତାହେଲେ ହଜାରେ ବାରଶହ କିଲୋମିଟର ହେଇଯିବ। ତ ଏଇଟା ଦେଖିବାକୁ ପଡିବ କେମିତି କଣ କରିବା। ମୁଁ ଫାଷ୍ଟ ହଉ ଠିକ ଅଛି ଭାଇ ଶୁଣ ମୁଁ ଫାଷ୍ଟ ପ୍ଲାନ୍ କରୁଛି। ପ୍ଲାନ୍ କଲା ପରେ ଯାହାବି ହବ ମୁଁ ତମକୁ ଜଣେଇବି ଆଉ। ସେ ଅନୁସାରେ ତମେ ଟିକେ ସାହାଯ୍ୟ କରିବ ଆଉ ହେଲା।
ହୋଉ ଭାଇ।
ହଉ ପରେ କଥା ହେବା ଆଉ ରଖୁଛି।
ହଁ ହଁ।